ହଁ ହାଲୋ
କଣ କରୁଥିଲ?
ଏବେ ବସିଛି ଆଉ କଣ କରିବି?
ହଁ
ରୋଷେଇ ସାରିକି, ନାଇଁ ପିଠା କରିବି ତ ଗରମ ଗରମ ଖାଇବି ତ, କରିବି ଖାଇବ ଆଉ
ଆଚ୍ଛା।
ଏମିତି ରୋଷେଇ ସେ ବୋଧଆ ଖାଇବେ ସାନନା କଲେ ମୁଁ ଏଠି ରୁମ ରେ ବସିଛି ଝିଅ ଟା ଗୋିକି ଦେହ ହେଲାଁ ଯେ ତାଉ ଧରିକି ବସିଛିି ଆଉ ଆପଣ ରୋଷେଇ ସରି ସାରିଲେଣି?
ହଁ, ହଁ ମୁଁ ଗୋଟେ ରୋଷେଇ ଚାଲିନି। ହଁ ସାରଠ ବଛଛି
ହ ହୋ, କଣ କରୁଛନ୍ତି? ଆଜି ରୋଷେଇ
ଆଜି ମୁଁ ବନେଇଛି ରୁଟି ଆଉ ତା ସହିତ ଆଳୁ ଆଉ ମିଲମେକର ବେସାର ଦେଇ ବଡ଼ି ତରକାରି।
ହୁଁ ହୁଁ ହୁଁ ହୁଁ ସେଇ ଝିଅ ଦେହଟା ରେ ଟିକେ ଜର ପୂରେଇଛି ତ ତାକୁ ଧରିକି ବସିଛି ଦିନସାରା ଟିକେ ଉଠୁନି ବେଡରୁ ଆଜିକି ହେଇଗଲାଣି, ତିନି ଚାରିଦିନ ହେଇଗଲା। ତାକୁ ଇଞ୍ଜେକ୍ସନ ମେଡିସିନ ଦେଇଥିଲି ପୁଣି ଥିଲା ତ ତାକୁ ଏଠୁ ଆଜି କଣ କରୁଛନ୍ତି, ଜଣେ ଗୋଟେ ଫୁଙ୍କେଇ ଆଣେ ଟିକେ ଭଲ ଲାଗିଲେ ଏଇନା ଅଙ୍ଗୁର ଦୁଇଟା ଦେଲି ଖାଉଠିଲା ଏଠୁ ଖୁଆଇଦଉଥିଲି। ମୁଁ କହିଲି ଯାଉଛି ମ୍ୟାଡାମ କୁ କଥା ହେବି ତ ଆପଣ ଆଉ କଲ କଲେନି। ତାକୁ ବାପା ଏଇନା ଉଠେଇକି ଧରିଥିଲେ ତାକୁ ଟିକେ ଭଲ ଲାଗୁନି ଖାଲି କହୁଛି ମାମା ମୋତେ ଟିକେ କାଖାଅ ଯେ, ମୁଁ କହିଲି ହଉ ଆସେ ଟିକେ ସେଇଠୁ ଧରିକି ବସିଚି ଆପଣ ହେଇଠୁ କଲ କଲେ ଯୋଉ କାଟିଦେଲି ମୁଁ କହିଲି ଆପଣଙ୍କ କଲ ଉଠଉ ଉଠଉ କଟିଗଲା। ମୋ ହାତଟା ଉପରକୁ ପଳେଇଗଲା ଯେ କଟିଗଲା, ଫେର ଆପଣଙ୍କୁ କରିଦିଏ ବୋଲି।
ଖାଇ ସାରିଲେଣି ନା ନାହିଁ?
ନା ନା ଖାଇବି ଏବେ, ଏଇ ହଜବେଣ୍ଡ ନାହାଁନ୍ତି ତ ବାହାରକୁ ଯାଇଚନ୍ତି ଆସିଲେ ଖାଇବୁ।
ସାଙ୍ଗ ହେଇ ଖାଉଛନ୍ତି?
ଆଜ୍ଞା?
ମୁଁ କହିଲି ସାଙ୍ଗହେଇ ଖାଉଛନ୍ତି?
ହଁ ହଁ। ପୁଅକୁ ଶୁଆଇ ସାରିଲି ତ
ସାଙ୍ଗହେଇ ସମସ୍ତେ ଖାଉଚନ୍ତି?
ହଁ ହଁ ମିଶିକି ଖାଉ
ଆମର ତ ସେମିତି ସାର ଆସିଲେ ଆମେ ସାଙ୍ଗ ହେଇକି ଖାଉଛୁ ଆଉ। ଛୁଆ ଗୁରାଙ୍କୁ ମୁଁ ଆଗେ ଖୁଆଇଦିଏ ନହେଲେ ମୁଁ ଛୁଆଙ୍କ ସାଙ୍ଗରେ ଖାଇଦିଏ, ସାର ଆସିଲା ବେଳେ ଦିଟା ବଜଉଛନ୍ତି ଏଇଠୁ ତାଙ୍କୁ ଏକୁଟିଆ ଦେଇଦିଏ, ନହେଲେ ମୁଁ ଅନେଇଥିବି ସାରଙ୍କ ମୋର ଖାଇବୁ ଆଉ କଣ କୁହ?
ଆଉ ଆପଣଙ୍କର ଯୋଉ ଜାଗା ମାନେ ଯୋଉ ଯୋଉଠି ରହୁଚନ୍ତି, ସେଇଠି କଣ ବୁଲାବୁଲି କରି କଣ କଣ ଭଲ ଜାଗା ଅଛି?
ଆମର ଏଇଠି ବୁଲିବା ପାଇଁ ଅଛି ବୋଲି ପାର୍କ ଅଛି ସବୁ ଏଇ ପାଖାପାଖିରେ ଆମେ ଟିକେ ତ କେମତି ଫ୍ରି ହେଲେ, ସେପଟ ମାର୍କେଟ କେ ଗଲେ ଟିକେ ବୁଲାବୁଲି କରିଦେଇକି ଆସୁ ଭାରି ଆଉ ଗୋଟେ ରାଜାଙ୍କ ନଅର ଅଛି ଏଇ ପାଖରେ, ସେ ରାଜାଙ୍କ ନଅର ଖାଲି ମାନେ ବହୁତ ସୁନ୍ଦର ଲାଗେ ସେଇଟା। ତା ଭିତରକୁ ଆପଣ ଯଦି ଯିବେ ଭିତରେ ଭିତରେ ମାନେ ବହୁତ ଭିତରେ ବହୁତ ମାନେ ବ-ବ ଦି ଚାରି ପାଦ ଯାଇଁ ଆପଣ ପାର୍କ ପରିକା ପୁରା ଭିତରେ ହେଇଚି, ଗଲେ ଆପଣ କହିବେନି ଆସିବା ପାଇଁ ବି।
ରାଜା ନଅର ମାନେ କୋଉ ରାଜାଙ୍କର?
ଙ୍କ ନଅର ଗୋଟେ ଅଛି, ସେଇଠି ପୂର୍ବପୁରୁଷର ସେଇଟା ନାଁ ଅଛି ରାଜାଙ୍କ ନଅର। ସେ ହଉଛନ୍ତି ଜଣେ ରାଜା ଥିଲେ ଆଗରୁ। ସେ ଗୋଟେ ବଡ ନଅର ବନେଇଛନ୍ତି, ତା ଭିତରେ ସବୁ ପ୍ରକାରର ଗଛ ଥାଏ। ଗଛ ଫୁଲଫଳ ସବୁ ହିଁ ତାଙ୍କ ସେଇଠି ପାଖରେ ମିଳିବ। ଭଲ ବଗିଚା ବି ଅଛି। ତା ଭିତରେ ଯଦି ଆପଣ ଯିବେ ଆଉ ଆସିବା ପାଇଁ ବି ମନ କରିବେନି ବହୁତ ସୁନ୍ଦର ହେଇଛି।
ତ ଏବେ ଏବେ କଣ ରାଜବଂଶିକୀୟ ଅଛନ୍ତି ସେମାନଙ୍କର?
ହଁ ନାଁ ସିଏ ରାଜା ନାହାଁନ୍ତି ଆଉ ତାଙ୍କର ପୁଅଝିଅମାନେ ଅଛନ୍ତି, ନାତିନାତୁଣୀମାନେ ଅଛନ୍ତି ଭିତରେ ସମସ୍ତେ। ତାଙ୍କର ନାଁ ଅଛି ରାଜବାଟୀର।
ସେମାନେ ଭିତରେ ରହୁଛନ୍ତି ତାହେଲେ?
ହଁ।
ଆଚ୍ଛା।
ଆପଣ ଏଇଠି ବହୁତ ଲୋକ ଯାଉଚନ୍ତି ନା, ଟୁରିଷ୍ଟ ଗଲେ ଏଇପଟେ ଟିକେ ଦେଖିଦେଇକି ବୁଲାବୁଲି କରିକି ଆସନ୍ତି ଘରକୁ। ଆଉ ଏଇଠି ଆମର ଅଛି ଛି ମନ୍ଦିର ଗୋଟେ ଅଛି ବହୁ ତାଙ୍କଠି ତେରଶହ ବାଉନ ପାହାଚ ଅଛି ଆପଣ ଯଦି ଯିବେ
ଅଛି। ତେରଶବାବନ ଟା ପାହାଚ ଅଛି?
ହଁ ସେଇଟା ହଉଛି ଚନ୍ଦ୍ରଶେଖ ର ତାଙ୍କର ଅଛନ୍ତି ସେ ଏପଟେ। କପିଳାସ ଜାଣିଥିବେ?
କପିଳାସ ନାଇଁ ମୁଁ ଜାଣିନି?
ଜାଣିନାହାଁନ୍ତି? ସେ ଉପରେ ସଭା ଉପରେ ଅଛନ୍ତି ଜଗା ଶିବ ଠାକୁର। ବହୁତ ବଢିଆ ହେଇଛି ଯଦି ଆପଣ ଚାଲି ଚାଲି ଯିବେ ପାହାଚ ପଟେ ମାନେ ଆଉ ଦି ଦିନ ଉଠି ପାରିବେନି ତେରଶହ ବାଉନ ପାହାଚ ଚ ତ ଆପଣ ଯାଇକି ଉପରେ ସିନା ପଳେଇବେ କିନ୍ତୁ ଆସିଲା ବେଳକୁ ଭଲ ଲାଗିବ କିନ୍ତୁ ଗଲା ବେଳୁ ବହୁତ କଷ୍ଟ ଷ୍ଟ ଠାକୁରଙ୍କର ଡୋରି ଲାଗିଲେ ଆପଣ ଚେଷ୍ଟା କରିବେ ଯିବା ପାଇଁ କିନ୍ତୁ ଯାଇପାରିବେ କିନ୍ତୁ ବହୁତ କଷ୍ଟରେ ଆମେ ବସି ଉଠିକି ଯାଉ ଆଜି ଠାକୁରଙ୍କଠି ଏବେ ତ ସବୁ ଗାଡି ହେଇଗଲା ଏବେ ଠାକୁରଙ୍କ ପାଖକୁ ବାର ବାଙ୍କ ବାଟିଦେଇ ଠାକୁରଙ୍କ ପାଖରେ ହିଁ ଗାଡି ପହଞ୍ଚି ଯାଉଚି ଗଛ ଲତା ବନ ସବୁ କାଟିକି ତାଙ୍କର ପାହାଚ ବନେଇ ରାସ୍ତା ବନେଇଦେଇଛନ୍ତି ଏବେ ଏଇ ଜାଗା ସବୁ
ଆମର ବି ମାନେ ଗଜ ସେଥିରେ ଯୋଉ ଗୋଟେ ଅଛି ଭୀମକୁୁଣ୍ଡ ବୋଲି ସେଇଟା ବି ମହେନ୍ଦ୍ରଗିରି ବୋଲି ଅଛି ପୁରା ମାନେ ଏ ମାନେ ପୁରା ଆକାଶ ଲା ଲାଗିଲା ପରି ଲାଗୁଥିବ ଉପରେ ଉପରେ ଚଢିଲେ
ହୁଁ ଆମର ଏଇଟା ସେଇପରି ଯାଉଚି
ହଁ। ତ ଆମ ମାନେ ଆଗେ ଏତେ ସୁବିଧା ନଥିଲା ରାସ୍ତା ଏତେ ଭଲ ନଥିଲା ଏବେ ବହୁତ ଭଲ ରାସ୍ତା ସେ ପୁରା ପକ୍କା ରାସ୍ତା କରଦେଇଚନ୍ତି ଗାଡି ପୁରା ଯାଉଛି ତାପରେ ଉପରକୁ ଟିକେ ଚାଲିବାକୁ ପଡୁଛି ଉପରକୁ ଯିବା ପାଇଁ କିନ୍ତୁ
ହୁଁ ଆମର ସେଇଠି ଅଛି ସିତାଙ୍କର ଏନ୍ତୁରିଶାଳ ଅଛି ସୀତା କେମତି ଜନ୍ମ ହେଇ ଥିଲେ କୋଉଠି ପାଉଁଶ ପାଉଁଶ ସବୁ ପଡିଛି ଏଠି
ଆଚ୍ଛା ସେଟା ସୀତା ଜନ୍ମ ହେଇଥିଲେ ସେଇଠି? ନା ସୀତାଙ୍କର ଜନ୍ମର ଖାଲି ମନ
ହଁ ମନ୍ଦିର ଛୋଟ ମନ୍ଦିର ବନା ହେଇଚି ତା ଭିତରେ ସୀତା ଠାକୁର ଅଛନ୍ତି ତାଙ୍କର ପାଉଁଶ ସେ ଯୋଉ କାଠ ସବୁ ପୋ ଏମତି ଜନ୍ମ ଜନ୍ମ ମାନେ ଯେବେଠୁ ମନ୍ଦିର ହେଲାଣି ସେବେଠୁ ସେମିତି ବାଉଁଶ ଅଛି କାଠ ଗୁରେ ବି ହେଇଚି ସେମିତି ସେ ଅଛନ୍ତି ଏଇ ମନ୍ଦିର ଭିତରେ ସବୁବେଳେ ପାଇଁ ରହିଚନ୍ତି ତା ଉପରକୁ ଉପରକୁ ଆପଣ ଆହୁରି ପାହାଚ ଅଛି ନା ତେରଶହ ବାଉନ ପାହାଚ ଖାଲି ତଳେ ଅଛି ଉପରକୁ ଉପରକୁ ଯେତିକି ଉପ ଉପରକୁ ଯିବେ ହେତିକି ପାହାଚ ଆପଣ ଯାଇ ଯାଇ କିନା ଉପରକୁ ଗଲା ବେଳକୁ ବହୁତ କଷ୍ଟ ହବ ଆମେ ତ ଏତେବାଟ ଯାଇନୁ ଆମେ ଅଧାରୁ ଫେରିଆସୁ କାଟେ ଗୋଡ଼ ଯେ ଆଉ କଣ କୁହ।
ଆକାଶ ପୁରା ମାନେ ପାଖରେ ମେଘୁ ଗୁଡା ପୁରା ପାଖରେ ରହିଲା ପରି ଲାଗିବ
ହୁଁ ଆଉ ଗଛ ଜଙ୍ଗଲ ବହୁତ ମାଙ୍କଡ ହେଠି ଆପଣ ଯଦି ଭୋଗ ନେଇଥିବେ ଠାକୁର ପାଇଁ ମାଙ୍କଡ଼ ତାକୁ ନେଇଯାଇ ଥିବ ହୁଁ ଆଉ ହେଠି ଗୋଟେ ଝରଣା ଟିଏ ଅଛି ଉପରୁ ପାଣି ଗଳୁଛି ଆପଣ ଯେମିତି କହିବେ ଏତେ ଉପରୁ ଗଳୁ ଚି ଆପଣ ଯେମିତି କହିବେ ଆକାଶରୁ ପାଣି ଝରୁଛି ଲାଗୁଛି ଜଣା ପଡୁନି ଏତେ
ହୁଁ ହୁଁ ସେଠୁ କଣ ଏମିତି ସୁବିଧା ପାଉଛନ୍ତି ଝରଣା ପାଖରେ ଏମିତି ପିକିନିକ୍ ବଗେରା ତ ଥି
ଏଇଠି ଭଲ ପିକିନିକ୍ ଜାଗା ଅଛି ନା କଁ ଭୋଜି ଅଁ ଭୋଜି କରିବା ପାଇଁ ଭଲ ଭଲ ଜାଗା ଅଛି ଏଇ ମାନକରେ
କଁ ଏମିତି କରନ୍ତି?
ନୂଆବର୍ଷ ନୂଆ ବର୍ଷ ସବୁ ଯାଆନ୍ତି ପିକନିକ୍ ଯୋଉ ଭୋଜି ଫୋଜି ଭୋଜି ଟୁରିଷ୍ଟ ଯାଆନ୍ତି ସେଠି ବୁଲାବୁଲି କରନ୍ତି ଭୋଜି କରିକି ଖାଇପିକି ଆସନ୍ତି। ଏ ଭଲ ଏଞ୍ଜୟ୍ କରିକି ଆସନ୍ତି ହେଠି। ଜଙ୍ଗଲ ଏରିଆ ନା ସବୁ ଏପଟେ।
ଆଜ୍ଞା।
ଆଉ ଏମିତି। ନଈକୂଳକୁ ଯାଆନ୍ତି ନଈ କୂଳରେ ପାଣି ଫାଣି ଆଣିକି ତାକୁ ରୋଷେଇ ବାସ କରିକି ଗୋଟେ ଡିଜେ ଫିଜେ ଲଗେଇକି ଏନ୍ ଏଞ୍ଜୟ୍ କରିକି ଘରକୁ ଆସିଲା ବେଳେକୁ ରାତି ହେଇଯାଏ ସନ୍ଧ୍ୟା। ଏମିତି ବୁଲାବୁଲି କରିକି ଆସିବ ଆଉ ଧାନ ଆମର ତ ଏଠି ବିଲବାଡି ତ ଚାଷ ବାସ ନାହିଁ ପରିଷ୍କାର ପରିଚ୍ଛନ୍ନ ସବୁଆଡେ ହେଇଯାଉଛି ଆଉ। ଏ ବର୍ଷ ତ କଣ ବର୍ଷା ହବାର ନାଇଁ ବିଲ କଣ କହୁଛନ୍ତି ମରୁଡି ପଡିବ ବୋଲି କହୁଛନ୍ତି। ଚାଷ ବାସ ଯୋଉ ଲୋକ କରିଛନ୍ତି ଭାରି ଦୁଃଖରେ ଅଛନ୍ତି ଏଇନା। ଏତେ ବେଳକୁ ହେବା କଥା କିନ୍ତୁ ଏଇ ବର୍ଷ ଆମର ହୁଁ କୁହନ୍ତୁ।
ଆକ୍ଟୁଆଲି ବର୍ଷା ଠିକ୍ ସେ ହଉନି। ଚାଷୀ ମାନଙ୍କୁ ତ ଅସୁବିଧା ହଉ
ହୁଁ ଆଜି ଟିକେ ବର୍ଷା ହେଇଛି ଏଇଥିରେ ବି ବହୁତ ଲୋକ ଧାନ ରୋଇଦେବେ। ଏଇ ବର୍ଷାରେ ବି ଧାନ ରୋଇକି ଫସଲ ପାତି କରିଦେବେ ଆଉ। ତଳି ପକ ପକେଇ ଦିଅନ୍ତି। ତଳି ପକାନ୍ତି କେମିତି କହିଲୁ ଯୋଉ ଧାନ ଟା ବତୁରାନ୍ତି ରାତିରେ ଦିନି ବତୁରେଇଲା ପରେ ତାକୁ ଆଉ ଗୋ ବସ୍ତାରେ କାଢିକି ତାକୁ ପାଣି ଦେବେ। ଗଜା ହେଲା ଆତେ ଗଜା ହେଲା ପରେ ତାକୁ ନେଇ ପାଣି ରେ ପକେଇ ଆଉ ବିଲରେ ଏଠି ରୋଇବେ ମୂଲିଆ ପକେଇକି ରୋଇବେ ଭଲ ଧାନ ଫସଲ ହୁଏ।
ଆଚ୍ଛା। କିନ୍ତୁ ମାନେ ଖାଲି ଧାନ ରେ ନା ଆଉ କଣ ଚା ଏଇଟା ମୁଁ ପ୍ରଥମ ଥର ଶୁଣିଛି ଏମିତି କରନ୍ତି ବୋଲି। ମୁଁ ଏତେ ଜାଣିନି ଧାନ ବିଷୟରେ ଏମତି କରନ୍ତି ବୋଲି।
ହୁଁ ଏମିତି କରନ୍ତି। ଏଇପଟେ ବେଶି। ଆଉ ମୁଗ ହୁଏ, ବିରି ହୁଏ, ଚଣା ହୁଏ ପନିପରିବା ଭେଣ୍ଡି, ଜହ୍ନି କାକୁଡି, ପୋ, ବାଇଗଣ। ଏଇ ରାକ ହିଁ ଲଗା ହୁଏ ଆମର।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
ଲଗା ହଉଛି ମୁଁ ଲଗେଇଥିଲି।
ଆଜ୍ଞା।
ମୁଁ ଛାତରେ ଲଗେଇଥିଲି କୁଣ୍ଡରେ ସବୁ।
ଆଜ୍ଞା।
ଆମର ତଳେ ଲଗେଇଲେ କଣ କି ଟିକେ ମେ ଫର୍ଚା ଯାଗାଟା ନା ଗାଈ ଗୋରୁୁ ଖାଇଦିଏ। ଆଉ ହନୁ ତ ଆସିଲେ ଯୋଉ ଫଳ ଗୋଟିଏ ହେଇଥିବ ଆପଣ ଯଦି ଦେଖିକି ଆସିଥିବେ ଆଜି ବାଇଗଣଟେ ଫଳିଚି କି ଭେଣ୍ଡି ଦେଇଛି କାଲି ତାକୁ ହନୁ ନେଇଯିବ। ଆପଣ ଆସିଥିବେ ଉପର ଓଳି ଆସିବି ସେ ଫୁଲ କଷି ଖାଇଦେଇ ଗଛକୁ ଭାଙ୍ଗି ଦେଇକି ପଳେଇଥିବ। ସେଇଥିପାଇଁ ମୁ ଲଗେଇ ଥିଲି। ଗଲା ବର୍ଷ ବହୁତ ଲଗେଇଥିଲି ଏଇ ବର୍ଷ ଖାଲି ପିଜୁଳି ଗଛ ଟେ ଲଗେଇଥିଲି ଦିଇ ବର୍ଷ ରେ ଦି ବର୍ଷ ହେଲା ପିଜୁଳି ଆସିଛି ହନୁ ଆସୁଛି ହେଲେ ଖାଇପାରୁନି। ତାକୁ ସମସ୍ତେ ଦେଖିଲେ ତଡ଼ି ଦିଅନ୍ତି।
ହନୁ ମାନେ କଣ?
ମାଙ୍କଡ ଯୋଉ ମଙ୍କି ମଙ୍କି।
ଆଚ୍ଛା ହନୁ କୁହନ୍ତି ତାହାଲେ।
ହନୁ ଅଛି ଏଗୁରେ ମାଙ୍କଡ ଅଛି। ଦି ପ୍ରକାର ଅଛି ନାଲିଆଗୁରେ ଅଛନ୍ତି, କଳା ଗୁରେ ଅ
ଆଚ୍ଛା ଦି ପ୍ରକାର। ହନୁ ଗୁଡାକ ମାଟିଆ କଲର ଟାଇପର ଥିବେ ନା।
ମାଟିଆ କଲରଟା ମାଙ୍କଡ଼ ନାଲିଆ ପା ଟି ଆଉ ଯୋଉଟା କଳା ପୁରା ଦେଖିଆ ପାଇଁ ସିଏ ହଉଛନ୍ତି ହନୁ। ତାଙ୍କୁ କୁହାଯାଏ ହନୁ। ସେ ହନୁମାନଙ୍କର ବାହନ ଜାଣିଥିବେ, ରାମର ବାହନ ରାମ ସୀତା ଯୋଉ ଜାଣିଛନ୍ତି?
ଆଜ୍ଞା।
ତାଙ୍କର ବାହନ ହଉଛନ୍ତି ହନୁମାନ।
ହଁ। ମୁଁ ମାନେ ଦେଖିକି ମାଙ୍କଡ ଯେ କଳା ରଙ୍ଗ ଭଙ୍ଗରେ
ଆଉ ଆପଣ ଶନିବାର ତାଙ୍କୁ ଆମେ ସେ ଆସିବେ, ଆମ ଘରକୁ ଆସନ୍ତି ବହୁତ ଆସନ୍ତି ମୁଁ ଏଇ ଝରକାରେ ବିସ୍କୁଟ ମିଠା ପିଠା ଯାହା ଥିଲା, ହାତ ବଢ଼େଇକି ଦେବି ସେ ନେଇକି ଯାଆନ୍ତି। ସେ ଆସିବେ ଝରକାରେ ବସ ସିବେ ଆମର ଗୋଟେ ଝରକା ହେଇଛି ବାଟ ପଟେ ସେଇଟି ବସିବେ ଏଟା ଦେ ଦେଖିବି ଯଦି ମୁଁ ଯାହା ଥିବ ଘରେ ଦେଇଦିଏ ଖାଇବା ପାଇଁ
ହଉ ତାହେଲେ ରଖୁଛି ମୁଁ ପରେ କଲ କରିବି।